ଆଜ୍ଞା ନମସ୍କାର।
ନମସ୍କାର ନମସ ସ୍କାର ଆଉ କୁହନ୍ତୁ କେମିତି କଣ ହାଲଚାଲ ଭଲ ଅଛି?
ଆଜ୍ଞା ଭଲ ଅଛି।
କ ଭଲ ସମସ୍ତେ ପରିବାର ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ଭଲ ଅଛନ୍ତି ସମସ୍ତେ। ଆପଣଙ୍କ ପରିବାରରେ?
ହଁ ପରିବାର ସମସ୍ତେ ଭଲ ଆଁ ଏକ୍ସେଶେପଟେଡ ମତେ ଛାଡ଼ି ଟିକେ ଆଉ। ବେଶୀ ମାନସିକ ଚିନ୍ତାଧାରା ନେଇଯାଉଛି ତ।
ନାଇଁ ନାଇଁ ଏଗୁଡା କାହିଁ ନେଉଛନ୍ତି?
ମଝିରେ ଥିଲା ହେଇଯାଇଥିଲା। ଚାହୁଁଛି ଯଥାଶୀଘ୍ର କେମିତି ରିକୋଭରୀ କରିବା ପାଇଁ ମୁଁ ଚାହୁଁଛି ନିଜେ ଚେଷ୍ଟା ବି କରୁଛି। ଛୋଟ ବଡ ପିଲାଙ୍କ ସାଙ୍ଗେ ଟିକେ ବୁଲାବୁଲି କରୁଛି ସବୁ କରୁଛି ଷ୍ଟ୍ରେସ କମେଇବା ପାଇଁ। ସବୁ ସବୁ ହଉଛି ସେଇଭଳିଆ ଆଉ।
ହନୁମାନ ଚାଳିଶା ସକାଳେ ସନ୍ଧ୍ୟାରେ ପଢନ୍ତୁ ମନ ପରିବର୍ତ୍ତନ ହବ।
ଠିକ ଠିକ କଁ ଯ
ଛୋଟ ପକେଟ ହନୁମାନ ଚାଳିଶା ମିଳୁଛି ଦଶ ଟଙ୍କା କୋଡିଏ ଟଙ୍କା ଭିତରେ ଆଣିକି ରଖ ଖିବେ ପଢିବେ ସକାଳେ ସନ୍ଧ୍ୟାରେ। ପୁରା କମ୍ପ୍ଲିଟ ନ କଲେ ନାହିଁ, ଶ୍ଲୋକ ଦି ଚାରି ଧାଡି ପଢ଼ିକି ଏତିକି କରନା ଫାଷ୍ଟ ଇଣ୍ଟରେଷ୍ଟ ବଢିବ ବି, ମନ ପରିବର୍ତ୍ତନ ହବ।
ଠିକ ଯ ଭଲ ଗୋଟେ ଟିପସ ଦେଲେ କାରଣ ସମସ୍ତେ ତ ଆମେ ତ ବହୁତ ଲୋକଙ୍କ ସହ ପାଖରେ ସମ ସଂସ୍ପର୍ଶରେ ଆସୁଛେ। କିନ୍ତୁ ଭଲ ଟିପସ ମିଳିଆ, କୁଚିତ ଲୋକ ପାଖେ ମିଳେ।
ଆ ମୁଁ ଆଉ କଣ କ, ମୁଁ ଆଉ ମୁଁ ଆଉ କଣ ଜାଣିଥିଲି କି? ଭଲ ଲୋକଙ୍କ ଠୁ ମୁଁ ବି ଶୁଣିକି ଆପଣଙ୍କୁ କହୁଛି, ମୁଁ ବି ଏଡା ଆପ୍ଲାଏ କରିଛି ମୁଁ ବି ଆପଣଙ୍କୁ କହୁଛି।
ଆଛା ଏକ୍ସପିରିଏନ୍ସ ଯାହା ଆପ୍ଲାଏ କଲେ କିଛି ସ
ଆଜ୍ଞା।
ପାଇଛନ୍ତି ତ ତାହେଲେ ଠିକ ଅଛି, ନିହାତି କାରଣ ଗୋଟେ ରେଜଲ୍ଟ ଯୋଟେ ଥାଏ। ତାପରେ ବି ହନୁମାନଙ୍କ ବିଷୟରେ ଯେହେତୁ ରେଜଲ୍ଟ ନିହାତି ପାଇବାତ୍ କଥା କାହିଁକି ନା ଆମେ ଟିଭି ସିରିଏଲ ରୁ ଦେଖ ଦେଖି ଆସୁ କି ଯେକୌଣସି ପୁରାଣ ବି ଦେଖି ଆସୁଛି ପାଞ୍ଚ ଜଣ ଅମର ହେଇକି ଅଛନ୍ତି। ଯେମିତି କିି ବେଲାରସନ ଅମର ହେଇକି ଅଛି, ଆ ହନୁମାନ ଅଛନ୍ତି। ଏବଂ ବିଭୀଷଣ ଅଛନ୍ତି। ଆଉ ଦି ଜଣ କିଏ ଅବଶ୍ୟ ତାଙ୍କ ନାଁ ଟା ମୁଁ ଟିକେ କହିପାରିବିନି ସେ ପାଞ୍ଚ ଜଣ ଆଜି ପର୍ଯ୍ୟନ୍ତ ଏଇ
କୋଉଠି ଅଛନ୍ତି ଆଜି ଯାଏ ଖୋଜ ମିଳିନି।
ହଁ କିନ୍ତୁ ସେମାନେ ଅମର ହେଇକି ଅଛନ୍ତି, ସେ ସେ ବରଦାନ ପାଇଥିଲେ। କାରଣ ସେମାନେ ଅଛନ୍ତି ବୋଲି ତ୍ ଦୁନିଆ ଚାଲୁଛି।
ଆଜ୍ଞା।
ଠିକ ଅଛି ଯାହା ହଉ ଧର୍ମ ଉପରେ ବିଶ୍ୱାସ କରିବା ବଡ କଥା। କାଇ ଏ ଧର୍ମକୁ ତ ଆଜିକାଲି ଦୁନିଆ ସମାଜ ଯେମିତି ହେଲାଣି। ଧର୍ମକୁ ଲୋକ ଆଖିଠାରୁ ହି ମାରି ଦେଉଛନ୍ତି।
ଧର୍ମକୁ ଆକ୍ଷେପ କରି ସବୁ କିଛି ପ୍ରୟୋଗ କରାହାଉଛି।
ସେୟା ବା। ତା ଅର୍ଥ ଯୋଉଟା ଆପଣ ସିଧା କହିଲେ କି ଏଇ ଆିଖି ପ୍ରୟୋଗ କରି ସବୁ କରାହଉଚି, ମୁଁ ସେଇଟା କହିଲେ କି ଆଖି ଧର୍ମକୁ ଆଖି ଠାର ମାରୁଛନ୍ତି।
କିଛି ନାହିଁ ମଣିଷ ତ ସବୁ ଆମେ ସମାନ ଭଗବାନଙ୍କ ତା ଦରବାରରେ କିଛି ଧର୍ମ ନାହିଁ। ସବୁ ମଣିଷ ଏକ୍ ଆମେ ମଣିଷ ମାନେ ଧର୍ମ ସବୁ ବନେଇଛେ। ଆମର ଇଷ୍ଟ ସବୁ ମାନିଛେ, ହେଲେ ଭଗବାନ ତ ଏକ୍।
କିନ୍ତୁ କର୍ମ ବା ଅଲଗା ହେଇଯାଉଛି ଲୋକ। ଏତେ ସବୁଜାଣିଲା ପରେ ବି ଲୋକ କର୍ମ ଗୁଡା ସବୁ ଅଲଗା ବାଟରେ କରିଦଉଛନ୍ତି। ମନୁଷ୍ୟ ସେତିକି ଜ୍ଞାନ ଲୋକ ମାନଙ୍କର ହଜିଯାଉଛି ଯୋଉଟା କି ବୁଝିପାରୁନାହାନ୍ତି। ଏଇ ସମ ଆଉ କଣ କୁହନ୍ତୁ କଣ ହାଲଚାଲ ସବୁ କଣ କରୁଛନ୍ତି କଣ ଏବେ?
ଏଇ ଆଜ୍ଞା ଖେଳୁଥିଲୁ ଟିକେ ଖେଳିକି ବସିଚୁ ଆଉ।
ଉଁ ହୁଁ ରେଗୁଲାର ବର୍ଷସାରା ବୋଧେ ଖେଳନ୍ତି।
ହଁ କେବେ କେମିତି ବେଶୀ ରେଗୁଲାର ନାହିଁ ଏମିତି।
କଣ ଖେଳନ୍ତି କଣ? ଯେମିତି କିି କ୍ରିକେଟେ ଆଜି କାଲି ତ ଫ୍ୟାସନ ହେଇଯାଇଛି କ୍ରିକେଟା ଆଉ। ବହୁତ ଖେଳ ଅଛି ଯେମିତି କିି ବ୍ୟାଡମିଣ୍ଟନ ଖେଳ ଅଛି ତାର ଆବିର୍ଭାବ ଏତେ ହେଇ ପାରୁନାହାନ୍ତି। ଟେନିସ୍ ଖେଳ ଅଛି ଯୋଉଟା କି ଆମ ଇଣ୍ଡିଆରେ ଆଉ ଟେନିସ୍ ଖେଳାଳି ନାହାନ୍ତି ଥିଲେ ଆଗୁରୁ ପୂର୍ବରୁ ଲେଣ୍ଡର ସ୍ଫେସେ୍। ଥିଲେ ମହେଶ ଭୂପତି ଥିଲା ସାନିଆ ମିର୍ଜା ମଣ୍ଡଳି ଯେ ଥିଲେ ସେମାନେ ତ ଅବସର ନେଇ ସାରିଲେଣି ଅଲରେଡି କିନ୍ତୁ ତାଙ୍କ ପରିବର୍ତ୍ତେ ଟେନିସ ର ହିଁ ଗୋଟେ ପିଲା ହିଁ ମୁଁ ନାଁ ଶୁଣିବାକୁ ପାଉନି।
କ୍ରିକେଟ ପ୍ରତି
ଅଲଗା ଖେଳରେ ପିଲା ଗୋଲ୍ଡ ମେଡାଲ ଆଣିଲେବି ତାଙ୍କୁ କୋଉ ଦେଶରେ ରେସ୍ପେପେଟ୍ ନାହିଁ କି ତାଙ୍କୁ କେହି ଚିହ୍ନୁ ନାହାଁନ୍ତି। ବହୁତ ଏମିତି ହଉଚି। ଏବେ ଗୋଟେ ପିଲା ସେଇଟା କଣ କହିପାରିବିନି। ମାନେ ଜାଭିଲିଂଙ୍ଗ୍ ଟାଇପି ର ଗୋଟେ ବାଡିଦେଖେଇ ଦେଇକି ମାନେ ଗୋଟେ ଦୌଡି ହାଇଟି ର ଥିବ ତା ଆରପଟକୁ ଡିଅନ୍ତି।
ଆଚ୍ଛା ଆଚ୍ଛା ଜପିଂଙ୍ଗ୍ ଟାଇପ୍ ର ହୋଉଚି ଲଙ୍ଗ ଜମ୍ପ ଟାଇପ୍ ର ହବ ଏଟା। ହଁ ଜିନ୍ନାଷ୍ଟିକ୍ ସେଟା ଯାଉଚି ଜିନ୍ନଷ୍ଟିକ୍ ରେ ଯାଉଛି।
ମୁଁ ତ ଜାଣିନି ସେ ଗେମ୍ ର ନା କଣ? କିନ୍ତୁ ସେଇଥିରେ ଇଣ୍ଡିଆର ଗୋଟେ ଜଣେ ସେ ଗୋଲ୍ଡ ମେଡାଲ ଆଣିଥିଲେ କିନ୍ତୁ ଯେତେବେଳେ ସେ ଖେଳ ସରିଲା। ତାଙ୍କ ସବୁ ଖେଳର ଇକୁମେଣ୍ଟେ ଗୁଡା ସିଏ ଗୋଟେ ଟୁଲରେ ବାନ୍ଧିକି ନଉଥିଲେ ମାନେ କୋଉ ଭଳିଆ ସିଚୁଏସନ୍ ଦେଖନ୍ତୁ।
ପ୍ରୋତ୍ସାହନ ନାହିଁ ସେତେ ଆଉ ଲୋକଙ୍କର ସମର୍ଥନ ନାହିଁ। କି ସରକାର ବି ସେଟା ନାହିଁ। ଆଉ କ୍ରିକେଟେ ଖେଳରେ ଯୋଉଟା କି ଏତେ କୋଟି ଲୋକରେ କ୍ରିକେଟେରେ ଏଗାରଟା ପିଲା ଖେଳୁଛନ୍ତି।
ଆଜ୍ଞା।
କିନ୍ତୁ ଏଗାରଟା ପିଲା ନେଲେ ଦେଶ ଖେଳେଉଚି ସେ ଏଗାରଟା ପିଲାକୁ ଲୋକ ସମର୍ଥନ। କିନ୍ତୁ। ଗୋଟେ ଖେଳରେ ଏତେ ପିଲାରୁ ଗୋଟେ ଭଲ ପିଲା ଵାହାରୁଚି ଯୋଉଟା କି ଆପଣ କହିଲେ। କିନ୍ତୁ ତା ପ୍ରତି ସମର୍ଥନ କାହାର ରହୁନେହିଁ। ଆଚ୍ଛା ତାକୁ ସମର୍ଥନ କିଛି ନ ହେଲା ନାହିଁ ତ କମେଣ୍ଟେ ତ ଦେଇହବ କିନ୍ତୁ ଏଇ କମେଣ୍ଟେ ତ ମର୍ଯ୍ୟାଦାରେ କଣ ତା ଭବିଷ୍ୟତ ଟିକେକି ରହୁଛି କି ରହୁନି। ସରକାର ଲେବୁଲେ ସେଟା ହବା ଦରକାରେ।
କଣ କରିବା ଯାହା ଆଉ। ଯାହା ଯେମିତି ଚାଲୁ ଆଉ ଆମେ କାହିଁ ଦୋଷ ଦବା କାହାକୁ।
ହୁଁ ଆଉ ଆପଣଙ୍କର ଯେହେତୁ କ୍ରିକେଟ? ଆପଣଙ୍କ ଇଫେସନ୍ କିଏ କ୍ରିକେଟେ ଖେଳର?
ଇନ୍ସିପିରେସନ୍ ରୋହିତ ଶର୍ମାଙ୍କୁ ଛୋଟ ବେଳୁ ଦେଖି ଆସିଛୁ। ତାଙ୍କ ଷ୍ଟୋରି ମତେ ଇନ୍ସପାୟାର କରେ କି। ପଇସା ନଥିଲା ତାଙ୍କ ମାମୁଁ କି ମଉସା କିଏ ଜଣେ ହେବେ ତାଙ୍କୁ ଏକାଡେମୀରେ ପଠେଇଥିଲେ।
ଆଚ୍ଛା।
କେତେ ମାସର ପଇସା ଦେଇ ଆଡମିସନ କରିଥିଲେ, ତାପରେ ତାଙ୍କର ଟିକେ ଷ୍ଟ୍ରଗଲ୍ ଷ୍ଟୋରି ଭଲ ଲାଗେ ତାପରେ ତାଙ୍କ ଖେଳିବା ଷ୍ଟାଇଲି ତାଙ୍କ ଉଁ ଗ୍ରାଉଣ୍ଡ ରେ।
ହଁ-ହଁ ତା ଫୁଟୋ ଆକେ ଫୁଟୋ ଆକ ପିଲାଙ୍କ ପ୍ରତି ବ୍ୟବହାର ଏବଂ ତା ଷ୍ଟାଇଲିଶ୍
କ୍ୟାପଟନସିପ୍ ଏଗୁଇଡ଼ା ଭଲ ଲାଗେ।
କୁଲ୍ ପ୍ଲାୟର କୁଲ ପ୍ଲାୟର ମତେ ଭଲ ଲାଗେ ଧୋନି ବି ଭଲ ଲାଗେ, ତାପରେ ରୋହିତ ଶର୍ମାଙ୍କୁ ବି ଭଲ ଲାଗେ।
ହ। ହଁ ନିହାତି ଧୋନୀ ତ ଜଣେ ସମସ୍ତିଙ୍କର ଆଇଡଲ୍ ଜଣେ, ସମସ୍ତିଙ୍କର ପ୍ଲେୟାର୍ ମାନଙ୍କ ଆଇଡଲ୍ ସିଏ।
ହଁ-ହଁ ସାର୍ ଠିକ କଥା କହିଲେ, ଆମର ପର୍ସନାଲ୍ ଆଇଡଲ୍ କାର ରହିଲା ଏଁ ରୋହିତ ଶର୍ମାଙ୍କାର ବିରାଟ କୋହଲି କିନ୍ତୁ ପ୍ଲେୟାର୍ ମାନେ ସେ ଯୋଉ ଏଗାର ଜଣ ପିଲା ଖେଳୁଚନ୍ତି ତାଙ୍କର ଆଇଡଲ୍ ବା ତାଙ୍କ ବ୍ୟତୀତ ଏକ୍ସେପ୍ଟେଡ୍ ଆଉ ଯେତିକ ବି ପିଲା ଅଛନ୍ତି ଖେଳି ଆଉଛନ୍ତି ସମସ୍ତଙ୍କର ଆଇଡଲ୍ ହଉଚି ଧୋନୀ। ଆଁ ସେ ଗୋଟେ ଏମିତି ଗୋଟେ ପ୍ଲେୟାରେ ଏଇଭଳିଆ ଗଟେ ପ୍ଲାୟେର୍ ଯିଏକି ସମସ୍ତଙ୍କୁ ଚାନ୍ସ
ନା ତାଙ୍କ ମାନେ ତାଙ୍କ ମାନେ ଅଛି ମୁଁ ଏଇ
ଟିକେ ଆଭଏଡ୍ ଦୂର ହେଇଯାଆନ୍ତୁ କୋଉଠି ସୋର୍ ଆସୁଚି।
ହଁ ଏବେ ଅଛି, ଏବେ ଅଛି ଠିକ୍ ଜାଗାରେ ଅଛି।
ଆଚ୍ଛା ଠିକ୍ ଆଉ। ଠିକ୍ ଅଛି, ଆଉ ପଢାପଢି କଣ ଚାଲିଛି ସବୁ କଣ?
ହଁ ଆଜ୍ଞା ଚାଲିଚି ଆଉ କମ୍ପିଟେଟିଭ୍ ପାଇଁ ପଢୁଚୁ ଆଉ, ଦି ଚାରି ବର୍ଷ ହେଲାଣି ପ୍ରିପୋୟାର ହଉଚୁ ଆଉ।
ଠିକ୍ ଅଛି ଆପଣ ତ ନିଜେ କହିଲେ ହନୁମାନ୍ ସହା ଭରସା, ଭରସା ରଖନ୍ତୁ ନିହାତି କିଛି ନା କିଛି ଜବ୍ ତ ମିଳିବ, ଏୟା ନୁହେଁ କି ବଡ ଜବ୍ ନହେଲେ ନାଇଁ ଜବ୍ ତ ମିଳିବ।
ହଁ।
ସିକ୍ୟୋର ଜବ୍ ଯୋଉଟା କୁହାଯାଉଚି, ଗୋଟେ ସିକ୍ୟୋର ଜବ୍ ଟେ ମିଳିବ ସେ ଏମାଉଣ୍ଟ ପାଖକୁ ଯିବେନି। ଯାହା ବିି ଆସୁଚି ନା ଭାବିବେ କି ହଁ ଏଇଟା ମୋ ଭାଗ୍ୟରେ ଥିଲା। ଆଗୁକୁ କିଛି ଅଲଗା ଅଚିଭ୍ମେଣ୍ଟ କରିହବ, ସ୍ମଲ ଯୋଉଟା କୁହନ୍ତିନି ସ୍ମଲରୁ ବିଗ୍।
ଏହି ଧାରଣା ଆଜ୍ଞା ଆଉ ନାହିଁ ଯେତବଳେ ବୁଦ୍ଧି ନଥିଲା ମଣିଷ ଏ ଧାରଣା ହେ ଭାବନା ଭାବୁଥିଲା। ଏବେ ଏରାକ ଅଲଗା ମାନେ ଯେତବଳେ ଆଡଲ୍ଟ ହେଲା ପରେ ଅଲଗା-ଅଲଗା ମାନେ ପ୍ରୋବ୍ଲେମ୍ ସବୁ ଆସିଗଲା, ଆଉ କଲ୍ ରେ ଆଉ କଣ କହିହବ ଏମିତି ସବୁ ଅସୁବିଧାରେ ମଣିଷ ଗତି କରୁଚି ଆଉ, ସେଥିପାଇଁ ପାଠ ପଢାରେ ଭଲକି ଫୋକସ କରିହେଇନି ଯୋଉ ଫଳରେ ଟାଇମ୍ ମୋର ୱେଷ୍ଟ ହେଇଯାଇଚି ଆଉ।
ଆଚ୍ଛା କିଛି ସାଉଣ୍ଡ ଏକ୍ସଟ୍ରା ଆସଚି କି ଆପଣ ନଏଜ୍ ଟିକେ କରନ୍ତୁ।
ଏବେ ଆଉ ଆସିବନି, କୁହନ୍ତୁ।
ଆଚ୍ଛା ଏୟା କହୁଥିଲି କି, ଉଁ ଆଉ ଘରେ ସମସ୍ ତେ ଭଲ ଅଛନ୍ତି? ଘରେ କିଏ-କିଏ ରହୁଚନ୍ତି ସବୁ ଆପଣଙ୍କ ଘରେ?
ବାପା, ମା, ସାନ ଭାଇ ଆଉ ମୁଁ ଚାରି ଜଣ।
ଆପଣ ବଡ?
ଆଜ୍ଞା।
ଆଚ୍ଛା ଖାଇବାରେ କଣ ରୁଚି ରଖନ୍ତି? ମୁଁ ତ ପ୍ରାୟ ଲୋକଙ୍କୁ ଦେଖିଚି ସବୁ ଖାଇବା ରୁଚି ଟା ରଖୁଚନ୍ତି ସବୁ ନନ୍ ଭେଜ ସବୁ ରଖୁଚନ୍ତି।
ମୋର ଆଜ୍ଞା ଏମିତି ଏବେ ବର୍ତ୍ତମାନ ଆଗରୁ କହିଥିଲେ ଆଗରୁ ପଚାରିଥିଲେ ମୁଁ ନନଭେଜ କହିଥାନ୍ତି। ବ ବର୍ତ୍ତମାନ କିଛି ଆଉ ଏମିତି ପସନ୍ଦ ନାହିଁ ଯାହା ମିଳୁଛି ଖାଉଛି ଯୋଉ ଟାଇମ ରେ ଯାହା ମିଳୁଛି ଖାଉଛି।
ଭଲ ଜିନିଷ। ଆଉ କୋଉଠି ଗାଁ ରେ ରେସିଡେଣ୍ଟ ଗାଁ ରେ ନା ବାର ସହରାଅଞ୍ଚଳରେ।
ନାଇଁ ଗାଁରେ ରୁରାଲ ରେ।
ଆଉ ରୁରାଲ ଏରିଆ ତାହଲେ ଭଲ କାରଣ ରୁରାଲ ଏରିଆ ବହୁତ ଭଲ ଲାଗୁଥିବ ବି।
ଆଜ୍ଞା ମୋ ପାଣି ପବନ ସୁଧ।
ହଁ କମ ସେ କ ଅକ୍ସିଜେନ ଲେବୁଲ ଟା ତ ଆପଣ ଭଲ ଥିବ। ଗାଁ ଲେବୁଲୁ ଯେହେତୁ ସହରାଞ୍ଚଳ ତ ନାଁ ନିଅନ୍ତୁନି। ଖାଲି ନାଁ ସହର ଚକାଚକା କିନ୍ତୁ ମିଠାସ କିଛି ନାହିଁ ସେଠି ସେବୁ।
ସେଠି ସବୁ ଫାସିଲିଟି ମିଳିଯାଏ ବହୁତ ସହଜରେ ମେଡିକାଲ ଫାସିଲିଟି କି ଆଯୁକେଶନ ଫାସିଲିଟି ସେ ସବୁ ମିଳିଯାଏ ବହୁତ ସହଜରେ କିନ୍ତୁ ଗୋଟେ ସାଧାରଣ ଲୋକ ବଞ୍ଚିବାକୁ ହେଲେ ଆମକୁ ମେନ୍ ହେଲା ପାଣି ଶୁଦ୍ଧ ପାଣି ଶୁଦ୍ଧ
ପିଓର ଅକ୍ସିଯେନ୍ ଶୁଦ୍ଧ ବାତାବରଣ ସେ ଶୁଦ୍ଧ ବାତାବରଣ ସେଟା ନାହିଁ ଆଉ ଏଇଟା ହେଲା କ କିନ୍ତୁ ଆଜିିକାଲି ସମାଜରେ ବୁଝୁଛି କିଏ? ଆଜିିକାଲି ସମାଜରେ ବୁଝୁଚି କିଏ ଯେତିକି ମଡର୍ଲାଇଜ ଯୋଉ ହଉଛି ଆମେ ସେତିକି ମଡଲାଇଯି ଦେଖିବାକୁ ଚାହୁଛେ। ଆଚ୍ଛା। ଆଉ ରୁଚି ଟା ତ କହିଲେ କି ଆପଣ ଯାହା ଦେଲେ ତାହା ଖାଇ ଦଉଛନ୍ତି ହବି ଆପଣଙ୍କ ସେମିତି କିଛି ନାହିଁ। ଆଉ ଏକ୍ସଟ୍ରା କ୍ରିକେଟ ପରେ ଏକ୍ସଟ୍ରା କରିକଲମ୍ କିଛି ରଖିଛନ୍ତି କି ଯେମିତି ଭଲ ଲାଗିବା କଥା। ଆର୍ଟ ହଉ ସିଙ୍ଗିଙ୍ଗି ହଉ
ଏକ୍ସଟ୍ରା କହିବାକୁ ଗଲେ ଏକ୍ସଟ୍ରା ମୁଁ ଯଦି ଘରେ ରହେ ମୁଁ କବାଟ ଦେଇକି ଗୀତ ଗାଏ।
ଆଛା ତାହେଲେ କଉ ସିଙ୍ଗର?
ସାୟଲେ ଲୋକଙ୍କ ଆଗରେ କେବେ ଗାଇନି କବାଟ ଦେଇକି ଗାଏ ଆଉ।
ସେ ଜାଣିଛି ପର୍ସନାଲ ହୋମ ସିଙ୍ଗର।
ହଁ।
ଆଛା ମୁଁ ଶୁଣିଥିଲି ଆଗରୁ ବାଥରୁମ ସି ନାଇଁ ମୁଁ ଆଗରୁ କରୁଚି କି ନାଇ ଯେହେତୁ ଘରେ ଭି ଏଥିରେ ଏଇଟା ହୋମ ସିଙ୍ଗର ମୁଁ ଆଗରୁ ଶୁଣିଥିଲେ ଯେ ବାଥ ଥ୍ରୁମ୍ ସିଙ୍ଗର ଏଟା ନୂଆ ଗୋଟେ ଜିନିଷ ଶିଖିବାକୁ ମିଳେ ହୋମ ସିଙ୍ଗର।
ଗାଧେଇକି ଆସିଲେ। ଗାଧେଇକି ଆସିଲେ ଗୋଟେ ଭଲ ମାହଲ ବନିଥାଏ ମଣିଷ ଫ୍ରେଶ ଲାଗେ। ଏଇ ଟାଇମ ଟିକେ କବାଟ ଦେଇକି ପ୍ୟାଟ ସାର୍ଟ ଚେଞ୍ଜ କଲା ଭିତର ଟିକେ
ଟିକେ ଗୁଣୁ ଗୁଣୁ ହେଇଯାଏ ମନ ଆଉ ନାଇଁ ଟିକେ ଗୁଦୁ ଗୁଦୁ ହେଇଯାଏ ଆଉ। ଆଉ ଭଲ କଥା ଗୁଟେ। ଆଛା ହଉ।
ହଉ ମୁଁ ଏବେ ଯାଉଛି ପଢିବି ଆଉ ଆପଣ କଣ କରୁଛନ୍ତି କରନ୍ତୁ ଆଉ।
ଆଚ୍ଛା ପଢିବ ଏବେ ହଉ ଠିକ ଅଛି ହଁ ବହୁ ସମୟ ବି ଆଉ ପଢନ୍ତୁ ମନ ଧ୍ୟାନ ଦେଇକି ପଢନ୍ତୁ ବେଷ୍ଟ ଅଫ ଲକ୍।
ଆଜ୍ଞା ଧନ୍ୟବାଦ।